ହ
ହଁ
ହଁ ଦେହ ଭଲ ନାଇଁ କି?
ହଁ ଦେହ ଭଲ ଅଛି ଏ ମୁଣ୍ଡ ହେରିଆ ବିନ୍ଧା ହଉଥିଲା ଆଉ।
ହୁଁ- ହୁଁ ଭଲ ହେଲାଣି ଏବେ। ମେଡିସିନ ଖାଇଲ ହୁଁ- ହୁଁ।
ଏ ବର୍ଷାରେ ଟିକେ ଓଦା ମଦା ହେଇଥିବ ଏ ବର୍ଷା ପାଗଟା ଆଉ ବର୍ଷାଦିନଟା। ନା କଣ? ହୁଁ- ହୁଁ। ଆଉ କଣ କରୁଥିଲ ଏବେ?
ଏଇ ଶୋଇକି ଉଠିକିନା ବସିଛି ଆଉ।
ହ ହଁ -ହଁ ବର୍ଷା ଦିନ କୁଆଡେ ବି ଯାଇ ହଉନି। ବର୍ଷା ଛାଡ଼ିଥିଲା ପୁଣି ଏବେ କଣ ମଘ ଘଡଘଡ ଘଡଘଡ ହଉଥିଲା?
ଓହୋ।
ହଁ ତମେ ଗୁଟୁକା ଫୁଟୁକା ଖାଅ?
ନା ନା।
ନାଇଁ ନା?
କଣ କହିଲେ?
ଖାଅନି ନା?
ନାଇଁ ନାଇଁ।
ନାଇଁ ତମେ ଆମେ ଷ୍ଟୁଡେଣ୍ଟ ଅଛ ଖାଇବନି ଖାଇବ କେମତି
ତମେ ଖାଅ?
ହୁଁ ହଁ। ଜଷ୍ଟ ଏଇନା ଗୋଟେ ପାଟିରେ ପକେଇବି ବନଉଛି।
ଓ। ଆଉ ଖାଇଥିଲେ କଣ ଗାଧୁଆବେଳେ?
ଗାଧୁଆବେଳେ ଭାତ ଭାତ ଡାଲି ଆମର ପୋଇ ତରକାରୀ।
ଆଉ ଆମ୍ବ।
ଆଉ କଣ?
ଆମ୍ବ ଆମ୍ବ।
ଓ। ଆମ୍ବ
ଆମର ଆ ଆମ କଣ କହିଲ?
ନା ବ୍ୟକୁଣ୍ଠ ଅଛି।
ହଁ ଆମର ଗଛରେ ବା ଲେଟରେ ଏଇ ସବୁ ଏଇ ଆମ୍ବ ଗୁଡା ସବୁ ଏବେ ପାଚେ।
ହଁ ଏ ଆମ୍ବ ସବୁ ଏବେ ପାଚେ ମାନେ କଣ କହିବି ଏ ସବୁ ଲେଟରେ ସବୁ ପାଚେ ଆଉ ଏଇ ଆମ୍ବ ଗୁଡ଼ା। ଫାଷ୍ଟରୁ ମାନେ ଏକା ସାଙ୍ଗରେ ଆମ୍ଭ ହବ ଏଇଗୁଡାକ ବହୁତ ବଡ ବଡ ଆମ୍ଭ ହବ। ଆଉ ଏଇ ଟାଇମରେ ପାଚିବ ହୁଁ ଏ ବର୍ଷା ବର୍ଷା ଯୋଉ ହେଲା ଏ ଆମ୍ବରେ ପୋକ ପୋକ ଲାଗିଯିବା ଏ ଏଇ ବର୍ଷା ଯୋଉ ହଉଛି ପୋକ ଲାଗିବ ଏଥର ଆମ୍ବ ରେ ଆଉ ହଁ ମାନେ ଆମର ସବୁ ପରା ହେଇଯାଇଥିଲା ଆଗରୁ। ଆଉ କଣ ଥିଲା ଏଇରା ସବୁ ମାଙ୍କଡ ଏଇନା ଆସିକି ସବୁ ଦୁର୍ଦ୍ଦଶା କରି ସବୁ ଖାଉଛନ୍ତି।
ହୁଁ।
ଆଉ ସେ ନ ଖାଇଲେ ପୁଣି ବଞ୍ଚିବେ କେମିତି ତମର ତ କଣ ରିପୋରୀ ଚାଉଳ ମିଲୁନି। ଚାଉଳ ମିଳିଥିଲେ ସେ ରୋଷେଇ ଫୋଷେଇ କରି ଖାଇଥାନ୍ତେ।
ହଁ।
ଲୋକଙ୍କୁ ତ ବିପିଏଲ ମିଳୁଛି ସେମାନେ ଖାଉଛନ୍ତି। ଭତା ଫତା ମିଳନ୍ତା ଯଦି ସେ କଣ ବଜାରରୁ କିଣିକି କିଣିଆଣିକି ଖାଆନ୍ତେ। ତାଙ୍କ ପାଇଁ ତ କିଛି ନାହିଁ ବାରିଘରେ ଯାହା କଦଳୀ ଫଦଳି ଆମ୍ବ ଯାହା ଅଛି ଖାଇବେ ବାରି ଘର ଯାହା କଦଳୀ ଫଦଳୀ ଆମ୍ବ ଫାମ୍ବ ଅଛି ଖାଇବେ।
ହଁ।
ହୁଁ ଆଉ ତମେ କଣ ଖାଇଥିଲ ଗାଧୁଆ ବେଳେ?
ଗାଧୁଆ ବେଳେ ହେଇଥିଲା ଆମର ଭାତ ଡାଲି କଣ ହେଲା ଲାଉ ସନ୍ତୁଳା। ଲାଉ ସନ୍ତୁଳା। ମୁଁ ଖାଇ ନଲେ ଆସନ୍ତୁଲା ଆଉ କଲରା। ଆଉ କଲରା ସିଝା ହେଇଥିଲା ଆଳୁ ସିଝା ହେଇଥିଲା ସିଏଟେ ଚକଡା ହେଇଥିଲା ଭଜା ହେଇଥିଲା।
ହୁଁ ହୁଁ ନାଇଁ ଲାଉ ବି ମୋତେ ଭଲ ଲାଗେନିଁ ଖାଇବା ପାଇଁ। କିନ୍ତୁ ଲାଉ ବଡି ଫଡି ଦେଇକି ଗୋଟା ସେ ଗୋଟେ କରନ୍ତି ମାନେ ପୁରୁଣା କାଳିଆ ଲୂପ ସେଇଟା ଟିକେ ଭଲାଗେ କିନ୍ତୁ ମ ବହୁତ ଗୁଡାକରେ ମତେଲ ଲାଗେ ଖାଇ ପାଇଁ। ମୋ ମାମୁ ର ଆଇ ଆଉ କରିଦବ ମତେ ଭଲ ଲାଗେ ଖାଇିବା ପାଇଁ। ହୁଁ ସେ କଣ ଖାଦ ଅଦାର ଶୁଣ ନା କଣ ଗୋଟା ଏମିତି ଛପ ଦେଇ କରେ। ଆଉ କଲରା ମୁଁ ଆଗରୁ ଖାଉନଥିଲି କଲରା ଏବେ ବଡା ବା ପାତିିକଥାେ। ବାଟି ପାଟି କରନ୍ତି କଲରା ଖାଇବୁନି ଦେହ ପାଇଁ ପିଟା ଭଲ ହୁଁ କଲରା ସେଇଠୁ ସେ ଖାଇବା ଶିଖେଇଲେ କେମିତି ଜାଣିଛ। କଲରା ସିଝା ହବ ବଡ ବଡ କଲରା ଆସିବ ଡୁଆଁଡୁ କଲରା
ହଁ ସେମିତି ମୁଁ ଆଜି ବି ତ ସେମିତି ହେଇଥିଲା ମୋର
ନା ନା ମୋ କଥାଟା ଶୁଣ ମୁଁ କହିସାରେ ତମର ତ ଚକଡା ହେଇଥିଲା ମୋର ଚକଡା ହେବନି।
ଆଉ
କଲରା ସିଝା ହବ ଗୋଟେ ମୁଣ୍ଡ କଟା ହବ ହେଲା ତା ଭିତରେ ଯାହା ଅଉଛି ଚାମଚ ସବୁ ବାହାରିବ ତା ଦେହରେ ଆଳୁ ଆଳୁ କଷା ହେଇଥିବ ସେ ପୁର ଦିହ ହବ ତା ଦେହରେ ଆଳୁ କଷା ହଉ ନହେଲେ ଆଳୁ ଚକଡା ଯୋଉ ହେଇଥିବ। ତେଲ ତେଲ ପଡିାତ ପଡିକି ସେଇଥିରେ ସେଇଟା ଦିଆହବ ଦିଆହଇକିରି ସି ଛଣା ହବ। ସେ ତେଲ ଗଡେଇକି ଯିବ ତେଲ ଗଡେଇରୁ ବାହାରିବ ସିଏ ଟାଣ ଟାଣି ରି ରଖିବ ଖାଇ ସେ ଗୋଟେ ଟାଇ ଖାଦ୍ୟାଟେ ଆଉ। ଆଉ ଗାଙ୍ଗୁଳି କଥା ଏଠି ବିଭିନ୍ନ ପ୍ରକାର ଖାଦ୍ୟ ଜିନିଷ ଅଥା ନିମ ନିମ୍ମ ଗଛ ନିମ ଗଛ ଜାଣିଛ?
ହଁ ନିମ ଗଛ ଜାଣିଛି।
ହଁ ନିମ ଗଛ ନିମ ଗଛ କୋଡ ଖାଆନ୍ତି।
ହଁ ଆମ ତ ଖାଆନ୍ତି ତ ଚିତ୍ରରେ କଣ
ହୁଁ
ହୁଁ ଗାଧୀ।
ହଁ ତାପରେ ଆମର ଯୋଉ ହ ହଁ ହୁଁ ହୁଁ ହୁଁ। କିନ୍ତୁ ବହୁତ ପିଠା ନା
ଭଲ ଲାଗେ ମିଶିବାକୁ ଭଲ ଲାଗେ। ତାପରେ ଇଏ ଭଲ ଲାଗେ କଣ ନା ଆମର ଯୋଉ ପିତା ଶାଗ ଭଜା।
ପିତା ସାଗ ଭଜା ବା ପିତା ସାଗ ଭଜା ନୁହଁ ପିତା ସାଙ୍ଗ ରାଇ କରାଯାଏ ତାକୁ।
ଆ ସେ ରାାଇ ହଁ ରାଇ ଭଲ ଲାଗେ ଭଜା ଟା ବି ଭଲ ଲାଗେ ଭଜା ବି କରନ୍ତି।
ସେଇ ତାପରେ ତାପରେ ଆଉ ଗୋଟେ ଜିନିଷ ତମେ ଖାଇନଥିବ ଗରଭାଣ ଗଛ ଜାଣିଛ?
ହୁଁ।
କଣ ଘରମଣା କଥା ଜାଣିଛ? ନାଁ ଜାଣିବା ବରହଣା ଗଛ? ହୁଁ। ଯୋଉମାନଙ୍କର ଚାଷ ଜମି କରିରିଆ ଅଛି ତାଙ୍କର ଅକ୍ଷିମ ଠିଯାଏ ହେଁ।
ହଁ ହଁ।
ବିଲକୁ ଏଇ ବର୍ଷା ଦିନେ ସେ ସେଇ ସେଇ ଗଛର ଡାଳ ନେଇକି ପୋତନ୍ତି। ବିଲରେ ବିଲୁ ସେ ଯା ଆଉ। ହୁଁ ଧାନ କିଆରୀ ସେ ପତା ହୁଏ ସେ ତଳି କିଆରିରେ। ସେଇ ରୁଆ ରୋଇ ଟାଇମ ରେ ସେ ପୂଜା ଟା ହୁଏ ତାରି ଗଛର କଢ। ଫୁଲ ନୁହେଁ ତାରି ଗଛର କଢ଼। ସିଏ ବଢିଆ ଲାଗେ ଖାଇବା ପାଇଁ ସିଏ ହେଇଯିବ ଠିକ ମାଂସ ତରକାରି ଭଳିଆ ଲାଗିବ। ଟିକି ଟିକ ଟିକ କର କିନ୍ତୁ ତାକୁ ଟିକେ ବାଗେଇ କଲେ ସେ ମାଂସ ତରକାରି ଲାଗେ। ହୁଁ ଆଉ ଗୋଟେ ଡିମ୍ବିରି ଅଥ ଜାଣିଛ ଡିମ୍ବିରି।
ନା।
ଜାନା ନା ଡିମ୍ବିରି ଗୋଟେ ଆସୁଛି ତାର ଅଏ ଡିମ୍ବିରି ଗୋଟେ ଆସୁଛି। ଡିମ୍ଡିି ଟା ଛୋଟ ସାଇଜ ଅ ଡିମ୍ଟା ବଡ ସାଇଜ ସେଇ ଡିମ୍ଡି। ଟା ଯେତେବେଳେ ଛୋଟ ଛୋଟ ହେଇଥିବ ଟାଣ ହେଇନଥିବ ଭିତର। ସେ ଜିନିଷ କୁ ବି ଖାଆନ୍ତି। ସେ ଜିନିଷ ଆସିବ ସେ ଜିନିଷ ସହିତ। ଆମର କଣ ସେଇଟା ଚଣା ଡା ନା କଣ ସେଇଟା ଗୋଟା ସେ ତା ଦେହରେ ସିଝା ହେଇକି ସି ହଁ ସିଝା ହେଇକି ତା ଦେହରେ ତାପ ବଟା ହେଇକି ବରା ତିଆରି ହବ ବରା ତିଆରି ହେଇକି ସେ ତରକାରୀ ହବ।
ଓହୋ।
ହୁଁ।
ହ ଜ୍ୟେଷ୍ଠ ପୂର୍ଣ୍ଣମୀ ରେ ତମର ତ ବଡ ତମର ତ ହେଇଥିବ ଡ୍ରେସରିକା।
ଜ୍ୟେଷ୍ଠ ପୁନେଇ ନାଇଁ ମୁଁ ବଡ ନାହିଁ ନା ମୋ ଉପରେ ବା ଦି ଭଉଣୀ ଅଛନ୍ତି ମୁଁ କହୁଥିଲି।
ଆ ତମେ କହୁଥିଲ ବା କଣ।
ମୁଁ ଗୋଟେ ନା ହୁଁ ଏକାଟିଆ ବା ମାନେ ମଁ ପୁଅ ହେଇ ଏକାଟିଆ ଆଉ ମୋ ଉପରେ ଦି ଭଉଣୀ।
ଓହୋ ମୁଁ ଭାବିଲି ତମେ ଏକାଠିଆ ପୁରା।
ହୁଁ ହୁଁ ନା ନା। ସେ ବାହାହେଇ ଯଇଛନ୍ତି ନା।
ହଁ ହଁ।
ଆଉ ବୋଉ ବଡ ଭଉଣୀ ବାହା ହେଇଯାଇଛି ତାର ସେଇ ପ୍ରଥମ ଜେଷ୍ଟ ପୁନେଇଁ ବାହାହେଲା ପରେ ଯୋଉଟା ପଡିଥିଲା ସେଇ ଗୋଟା ହେଇଥିଲା। ତାପରେ ଆଉ କାହିଁ ହବ ସରିଗଲା ତାର।
ହଁ ହଁ।
ହୁଁ। ଆଉ ଆମର ତମର ସବୁ ବଢା ବଢି ହୁଏ ଶମ୍ବ ଦଶମୀରେ।
ହଁ ଶବଲକ୍ମୀରେ ବଡା ହୁଏ ଆମର ଏୋଠି ସାମ୍ବଲଷ୍ମୀ ଯାତ୍ରା ହୁଏ। ପିଠା ପଣା ହେଇଚି ନା କଣ ବଢିଆ ହୁଏ।
ହଁ ନାଇଁ ତମର କଣ ପ୍ରତିକିଲ ତମ ନାଁରେ କଣ ଗୋଟେ ପୂଜା ହଉଥିବ ଭୋଗ ତିଆରି ହେଇକି।
ମୋର ଗାଁ ରେ କିଛି ହୁଏନି।
ନାଇଁ।
ନା।
ନାଇଁ ତମର ଗାଁ ରେ ହଉଥିବ ବଉ ମମି ମାନେ କରିଥିବେ ଜାଣିିଥିବେ
ଆମେ ଯୋଉ ଆମର ଇଏରେ ତ ସମ୍ବଦ ସେମି ଆମର ଉପରୁ କଣ ବା ପଢା ହୁଏ ଆସିକି ଏ ୟୁ ଆମର
କଣ ପଢା ହୁଏ।
କଣ ସେଇ ମିଠା ପିଠା କଣ ମିଠା ଜଲ୍ପି ଫଲ୍ପି କଣ ଏମିତି ସବୁ ବଢା ହୁଏ।
ଖଜା ଫଯା ହଁଉଁ।
ପିଠା ପିଠା ଏମିତି ସବୁ ହେଇକିନା ବଢା ହୁଏ।
ମୋର ପୁରୀ ତରକାରୀ ହବ। ହଁ ଏକାଥରେ ହବ ସମସ୍ତଙ୍କୁ ଡକା ହେଇଯିବ ସେମାନେ ବି ଖାଇବେ ମୁଁ ବି ଖାଇବି। ଚାରି ପାଞ୍ଚ ଜଣଙ୍କ ଭିତରେ ବେଶୀ ନାହିଁ।
ହଁ।
ମାନେ ଆମ ଘର ପରିବାର ଯୋଉ ଚାରି ପାଞ୍ଚ ଜଣ ରହିଲୁ ସେ ପ୍ଲସ୍ ଏକ୍ସଟ୍ରା ବାହାର ଚାରି ପାଞ୍ଚ ଜଣ।
ହୁଁ ହୁଁ।
ହୁଁ।
ଆଉ ରଥଯାତ୍ରା କଣ ଯିବେ ବୁଲାବୁଲି କରିବାକୁ ଯାଇଛନ୍ତି କେବେ।
ନାଁ ଏ ରଥଯାତ୍ରା ଠାକୁରଙ୍କ ଡୋରି ଲାଗିଲେ ଯାହା ହବ।
ଓ ହୋ କେବେ ଯାଇନାହାନ୍ତି ରଥଯାତ୍ରା ସୁନାବେଶ।
ସୁନାବେଶକୁ ଯାଇଛି ରଥଯାତ୍ରାରେ ଯାଇଛି ବାରିପଦା ଯାଇଛି ବୁଲିବା ପାଇଁ ରଥଯାତ୍ରା। କିନ୍ତୁ ପୁରୀ ମନ୍ଦିର ଯାଇନି ରଥଯାତ୍ରା କାଳୁ ବୁଲିବା ପାଇଁ। କିନ୍ତୁ ସୁନାବେଶରେ ଯାଇଥିଲି ବୁଲିବା ପାଇଁ। ହଁ ପ୍ରବଳ ମାନେ ଏତେ ଭିଡ କୁହନ୍ତୁନି କୁହନ୍ତୁନି।
ହଁ ଅଜା।
ସୁନାବେଶରେ ଶୁଣୁନା ଗୋଟେ ମଜା କଥା। ଶୁଣିବ ମଜା କଥା ଗୋଟେ ଶୁଣ ସୁନାବେଶରେ ଯାଇଥିଲି ଜଣେ ସେ ଗାଁର ହିସାବରେ ଭାଉଜ ହିସାବ ହେବେ। ସେ ଚାଲି ପାରୁନାହାନ୍ତି ସେ ରହିଯାଉଛନ୍ତି ସେ ଆଗରେ ତାଙ୍କର ଭିଡକୁ କାଟି କାଟି ପଡେଇ ଯାଉଛନ୍ତି ସେ ଅଲଗା। ଭାଇମାନେ ଯାଇଥିଲେ।
ହୁଁ ହୁଁ।
ତ ମୁଁ କଣ କଲି ନା ତାଙ୍କ ହାତକୁ ଧରିକି ଭିଡିିକିରି ଟାଣିକି ତାଙ୍କ ସାଙ୍ଗରେ ଚାଲିଲି ହୁଁ। ତା ପରଦିନ ଘରକୁ ଆସିବା ଭାଇ ଚିଡ଼େଇଲେ ମତେ।
ଓ ହୋ।
ମୁଁ କହିଲି ନା ଏ ଶଳା ଆଉ କାହା ସାଙ୍ଗରେ ଆଉ ଯିବିନି। ତାପରେ ଭଲ ଗ୍ରୁପ ଗୋଟେ ହଁ ହେଲା ପୁଅ ପିଲା ଚାରି ପାଞ୍ଚ ଜଣ ହଁ ଗଲ। ବୁଲାବୁଲି କଲ କୋଉଟି ଗୋଟା ଇଏ କରି ରହିଲ ସଇଲା। ଆଉ ତମ ଫ୍ୟାମିଲି ନେଇକି ଯିବ ଦୁନିଆ ଟେନସନ।
ଫ୍ୟାମିନ ନେଇକି ଯିବ ପୁରା ନାମ ପିଲା। ସିଏ ଯାଇକିନା କୋଉଠି ବୁଲଥିବେ ତମେ କୋଉଠି ଯାଇ ବୁଲଥିବ।
ହୁଁ ଫ୍ୟାମିଲି ନେଇ ଗଲେ ଦୁନିଆ ଟେନସନ ହେଇ କିଏ କୋଉଠି ପଛରେ ରହିଗଲାଣି କିଏ କୋଉଠି ବାଟ ଭୁଲିଗଲାଣି।
ଉଁ ହୁଁ ହୁଁ।
ଦୁନିଆ ଟେନସନ ପୁଣି ଇଏ ଆମ ପୁଅ ପିଲା ଆମର ଯୋଉଠୁ ହେଲେ ଲଜ ଫଜ ନେଇଗଲୁ ଗୋଟା ଜାଗାରେ ରହିଗଲୁ।
ହଁ ହଁ।
ଏଇନା ଅଲଗା ଅଲଗା ରୁମ ନିଅ ଏ କର ସେ କର ଦୁନିଆ ଝାମେଲା।
ହଁ ହଉ ଭାଇ ଦେଖିଦିଅ ଟାଇମଟା।
ହଁ ହଉ ହଉ ମୁଁ ରଖୁଛି କଥା ହଉଛି ପରେ ଆଉ।
ଉଁ ହୁଁ।